ହ୍ୟାଲୋ।
ହୁଁ କଣ କରୁଛ?
ମୁଁ ବସିଛି ଆଉ ତମେ କଣ କରୁଛ?
ମୁ ବି ଏଇଠି ବସିଚି ଛାତ ଉପରେ ଆଉ।
ଓହୋ ଖାଇସାରିଲେଣି?
ହଁ, ହୁଁ ହୁଁ ହୁଁ ହଁ ଖାଇଥିଲି ଦିନ ବେଳେ ଆଉ।
ଓ ହୋ। ଏଇଟା ତମର କେଉଁଠି ଲାଗିଛି?
ପୁରୀ।
ଓହୋ।
ପୁରୀ ଆସୁଛ କେତେବେଳେ?
ହଁ ହଁ ମୁଁ ଯାଇଥିଲି ପହଦିନ।
ହୁଁ ହୁଁ ମାନେ କଣ ଦି ଜଗନ୍ନାଥ ମନ୍ଦିର ଦର୍ଶନ କରି ଯାଇଛ ନା ଅଲଗା କିଛିଆଡେ ବୁଲିଛ?
ହଁ ହଁ ଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲି। ଆଉ ମୋର ଜଣେ ସାଙ୍ଗରେ ସେଠି ରହୁଛି ତ। ତାଙ୍କ ଘରଠି ଦିନଟେ ରହିଥିଲି ବୁଲିକି ଆସିଥିଲି ଆଉ।
ଆଉ କୁଆଡେ ଯାଇଥିଲ?
ଜଗନ୍ନାଥ ମନ୍ଦିର ଯାଇଥିଲି। ଆ
ହୁଁ।
ସ୍ଵର୍ଗ ଦ୍ଵାର ଯାଇଥିଲି।
ହଁ।
ସେତିକି ଯାଇଛି। ଆଉ ସାଙ୍ଗଟାର ରୋଡ ଏକା ସବୁ ଟିକେ ବୁଲାବୁଲି କଲୁ ମିଶିକି ଆଉ।
ଓହୋ ସିଇ ବିଚ ସମୁଦ୍ର କୂଳ ଯାଇଛ ନା ନାଇଁ?
ହଁ ସମୁଦ୍ର କୂଳ ଯାଇଥିଲି ପରା।
ହଁ ଆଉ ମାତାମଠ ଯାଇନୁ?
ନାଇଁ ମାତାମଠ ଯାଇନି ଖାଲି ଦର୍ଶନ କରିକି ଆସିଛି।
ଓହୋ, ଆଉ ସେପଟେ ତମର କୋଉ ଗାଁ?
ଯାଉଥିବ ଆଉ।
ହଁ ସେଇ ପାଖ ମନେ ପ୍ରାୟ ଟାଇମ୍ ଯାଉଛି ଆଉ।
ଆ ଆଉ ଆଉ ସବୁ କଣ କଣ ଅଛି ପୁରୀରେ?
ପୁରୀରେ ମାତାମଠ ଅଛି। ଆଉ ସମୁଦ୍ର ତ ଏଇଟା ତ ସମସ୍ତେ ଜାଣିଛନ୍ତି, ତାପରେ ସେଇ କୋଣାର୍କ। କ ଆଉ ସେ ପୁରୀଠୁ କୋଡ଼ିନା ପଚିଶ କିଲୋମିଟର ଗୋଟେ ରାମ ମନ୍ଦିର ଅଛି ନା କଣ? ରାମ ମନ୍ଦିର ଟା ଅଛି, ଆଉ ଗୋଟେ ସାଇ ମନ୍ଦିର ବି ଅଛନ୍ତି।
ଯାଇଥିଲ ସେଠିକି?
ନାଇଁ ଯାଇନି ବାସ ଜାଣିଛି ଯିବୁ ବୋଲି ପ୍ଲାନିଂ ଅଛି ଆଉ।
ଓ ହୋ।
ହୁଁ, ତମର କଉ ଗାଁ?
ଆମର ନୟାଗଡ ବା।
ନୟାଗଡରେ ସବୁ ଦର୍ଶନୀୟ ସ୍ଥାନ କଣ କଣ ଅଛି?
ନୟାଗଡ଼ରେ ଅଛି ମା ଦକ୍ଷ୍ମଣ କାଳୀ ମନ୍ଦିର ଅଛି।
ହଁ।
ଦର୍ଶନୀୟ ସ୍ଥାନ। ଆଉ ବଲାଙ୍ଗୀ ବନ୍ଧ ପାର୍କ ଗୋଟେ ଅଛି।
ହଁ।
ଆଉ ଲଡୁ ବାବା ମନ୍ଦିର ଅଛି।
ଓହୋ ଲଡୁବାବାଙ୍କ ଟା ଶରଣ କୂଳ ମନ୍ଦିର ଯଉ?
ହଁ ସରଣକୂଳ ମନ୍ଦିର ଲଡୁବାବା ମନ୍ଦିର ସେଇଟା। ଆଉ ସାଇବାବା ମନ୍ଦିର ଅଛି ହନୁମାନ ମନ୍ଦିର ଅଛି। ସିନ୍ଦୁରିଆ ଶିବ ମନ୍ଦିର ଅଛି। ଫତେଗଡ଼ ରାମ ମନ୍ଦିର।
ହ ସେପଟେ ଏଇ ଯୋଉ କଣ୍ଟିଲ ନୀଳମାଧବ ହୁଁ ହୁଁ।
କଣ୍ଟିଲୋ ନୀଳମାଧବ ଆମ ନୟାଗଡରେ ବହୁତ ଜାଗା ଅଛି ବୁଲିବାକୁ ଦର୍ଶନୀୟ ସ୍ଥାନ।
କଣ୍ଟିଲୋ ନୀଳମାଧବ ଯାଇଛନା ନାଇଁ?
ହଁ ଯାଇଥିଲି ପିଲାଦିନେ ଯାଇଥିଲି ଥରେ।
ଏବେ?
ଏବେ ଆଉ ଯାଇନି ଏବେ ବା ପାଠ ପଢ଼ିବାରେ ସମୟ ପଳଉଛି।
ଅ ହ କୋଉ କ୍ଲାସ ହେଲା କିି?
ମୁଁ ଟେନ୍ଥ ସାରିକି ଡିପ୍ଲୋମା କରୁଛି। ଡିପ୍ଲୋମା ସେକେଣ୍ଡ ଇୟର୍।
କୋଉ ପଟେ ପଢୁଛ?
ମୁଁ ପଢ଼ୁଛି ଓଡ଼ ଗାଁରେ ଗଭର୍ଣମେଣ୍ଟ ପଲିଟେକ୍ନିକରେ।
ହଁ ହଁ।
ତମେ?
ମୁଁ ପୁରୀରେ ହିଁ ପଢୁଛି। ଯଉଁ ଶୈଳବାଳା କଲେଜ ଯାଅ?
ଓ ହୋ।
ହଁ। ପ୍ଲସ୍ ଥ୍ରୀ ସେକେଣ୍ଡ ୟର ହେଲା?
ପ୍ଲସ୍ ଥ୍ରି ସେକେଣ୍ଡ ଇୟର ହେଲା। ଏକ୍ସାମ ଦେଇସାରିଲଣି?
ସେକେଣ୍ଡ ଇୟର ମାନେ ସେକେଣ୍ଡ ସେମିଷ୍ଟାର ଚାଲିଚି ଏକ୍ସାମ୍ ଆଉ। ଆଉ ଦିଟା ଅଛି ଏକ୍ସାମ ଆଉ। ଏଇସି ଅଛି ଆଉ ଗୋଟେ ଅଛି ଲାଷ୍ଟ ଅଛି ଏସି ଏ ସି ସି।
ଓହୋ ଫାଷ୍ଟ ଏକ୍ଜାମ ତିନିଟା ଭଲ କରିଛ?
ହଁ ଫାଷ୍ଟ ଚାରିଟା ଏକ୍ଜାମ ଭଲ ହେଇଛି ଆଉ ଦିଟାଙ୍କ ଭଲ ହବ। ହଁ ଏ ଦିଟାକ କମ୍ପ୍ଲସରି ଏଗଜାମ ଗୁଡାକ
ହଁ ହଁ ଭଲରେ ପଢ଼ାପଢ଼ି କର ଆଉ।
ହଁ ହୋ ଆଉ କୁଆଡେ ହଁ ଖାଇସାରିଛି।
ହ କଣ ଖାଇଥିଲ?
ଖାଇଥିଲି ହଁ ସେଇ ଦିନ ବେଳେ ଖାଇଥିଲି ଭାତ ଡାଲି ସେ ଆଳୁ ପୋଟଳ ଭଜା ହେଇଥିଲା ଆଉ ସିମ ମଞ୍ଜି ବେସର ହେଇଥିଲା ସବୁ ହେଲଦି ଖାଇବା ହେଇଥିଲା ଆଜି।
ଆଉ ରାତିରେ କଣ ଭୋଜନ ହବ?
ରାତିରେ ଜାଣିନି ତ କଣ ହବ ହଁ ସେଇ ରୁଟି ଏମିତି କଣ ଗୋଟେ ହେବ ଆଉ।
ରୁଟି ସନ୍ତୁଳା ଆଉ।
ସନ୍ତୁଳା ନାଇଁ ସନ୍ତୁଳା ଖାଉନୁ ଉହୁ।
ହଁ ହଁ।
ଆ ତମେ କଣ ଖାଇଛ?
ମୁଁ ଖାଇଥିଲି ଅରୁଆ ଭାତ ଡାଲମା ଦହି ବାଇଗଣ ଆଉ ଭଜା।
ଆଜି ରବିବାରଟାରେ ଅରୁଆ ଭାତ?
ଆମ ଘର ସମସ୍ତେ ସାଧା। ଖାଆନ୍ତି ତ
ଓହୋ।
ହଁ ସେଇ ଯୋଗୁଁ ସାଧା ନାଇଁ ଦୀକ୍ଷା ନାଇନି ଯେ ଏବେ ଟିକେ ସାଧା କରୁଛ ମାସେ ହେଲା ଆଉ।
ଏବେ ତ କାର୍ତ୍ତିକ ମାସ ବି ନୁହେଁ।
କାର୍ତ୍ତିକ ମାସ ନୁହେଁ ଯେ ଏବେ ଟିକେ ସାଧା ଖାଉଛି କଣ କି? ଟିକେ ଆଲର୍ଜି କା କିଛି ହେଲା ତ ହେଇଯିବ ସାଧା ଖାଉଛି ଆଉ।
ଓହୋ ପରିବା ତମ ପରିବାରେ କିଏ କିଏ ସବୁ ଅଛନ୍ତି?
ପରିବାରରେ ମୋ ବାବା ଅଛନ୍ତି ମାମା ଅଛନ୍ତି। ଆଉ ଗୋଟେ ସାନ ଦିଦିଟେ ଅଛି ସାନ ଭଉଣୀଟେ।
ଆମ ଦିଦି ଆଚ୍ଛା।
ସାନ ଦିଦିି ଟେ ଅଛି ଆଉ।
ଓହୋ ତାର କୋଉ କ୍ଲାସ ହେଲା?
ତାର ପଞ୍ଚମ ହେଲା।
ଓ ହୋ। ଆମର ହଁ ବାବା ଅଛନ୍ତି ମାମା ଅଛନ୍ତି ସାନ ଭଉଣୀ ଅଛି ମୁଁ ଅଛି। ଆଉ ଦିଦିର ମ୍ୟାରେଜ ହେଇଯାଇଛି।
ଓହୋ ତମକୁ କଣ ସବୁ ରୋଷ ଆସିଛି?
ମତେ ମାନେ ଦେଶୀ ଖାଇବା ସବୁ ଆସେ। ଯେମିତି କିି ପୋଡପିଠା ରଜରେ ପୋଡପିଠା ଟା ଆଉ ସେଇ କାକରା, ମଣ୍ଡା, ଆରସା। ବରା ମାନେ ପକୁଡି ସବୁ ଏଗୁଡା ସବୁ ଜଣା ମତେ ଘରେ ମାମା କରୁଛନ୍ତି ତାଙ୍କ ଗୋଟେ ଶିଖି ଯାଇଛି ଆଉ।
ହଁ ଆଉ ରଜରେ କୁଆଡେ ବୁଲାବୁଲି କରିବା ପାଇଁ ଯାଇଥିଲ ନା ନାଇଁ?
ରାଜରେ ହଁ ଯାଇଥିଲି ନା ଯାଇଥିଲି ଭୁବନେଶ୍ଵର ହଁ ଲିଙ୍ଗ ଙ୍ଗରାଜର ବିନ୍ଦୁସାଗର ସେଠିକି ଯାଇଥିଲୁ ତାପରେ ରାମ ମନ୍ଦିର ଯାଇଥିଲୁ। ହୁଁ ଆଉ ସେଇ ବରମୁଣ୍ଡା ଯୋଉ ସେଠି ହଉଛି ରଜ ସେଲିବ୍ରେସନ।
ସେଇଠି ସେଲିବ୍ରେସନ କରିଥିଲ ଆଉ।
ହଁ।
ଓହୋ ଆଉ ରଜରେ ସବୁ କୋଉ କୋଉ ପିଠା ସବୁ ଖାଇଲ?
ରଜରେ ରଜ ପାନ ତ ସେଟା ଫାଷ୍ଟଇଥିଲା ଦେନ ଥିଲା ପୋଡପିଠା ସେ ଚକୁଳି ବରା ଇଟିଲି ଏତିକି ହେଇଛି। ଆଉ ବାକି ଆମିଷ ଖାଇବା ହେଇଛି ଆଉ।
ହଁ ଭଲ ଭଲ।
ହୁଁ ରଜ ସଂକ୍ରାନ୍ତି ଟା କେବଳ ନିରାମିଷ ହେଇଛି। ଆଉ ବାକି ଆମିଷ ସେଦିନ ହେଇଥିଲା ପନିର ରଜ ସଂକ୍ରାନ୍ତି ଦିନ
ହୁଁ।
ତମେ ରଜ ରେ କୁଆଡେ ଯାଇଥିଲ ବୁଲିବାକୁ?
ମୁଁ ରଜରେ ଯାଇଥିଲି ମାମୁଁ ଘର ଗାଁ ଟି କି। ସେଇଠି ଟିକେ ବୁଲାବୁଲି କଲି ମନ୍ଦିର ଫନ୍ଦିର ତା ଗାଁ ମନ୍ଦିର ବୁଲାବୁଲି କଲି। ଆଉ ଖାଇଲି କାକରା ପିଠା ଖାଇଲି ପୋଡ ପିଠା ଖାଇଲି। ଆଉ ମଣ୍ଡା ପିଠା ଖାଇଲି ଆଉ ଇଟିଲି କରିଥିଲେ ଖାଇଲି। ଏସବୁ ମୋ ଆଇ ଆଉ ମୋ ମାମା ମିଶିକି ବନେଇଥିଲେ ଆଉ।
ଓ ହୋ।
ଆଉ ମୁଁ ଟିକେ ଟିକେ ସାହାଯ୍ୟ କରିଦଉ ଥିଲି ଆଉ।
ଯାହା ହଉ ଏକ୍ସପ୍ରେନ୍ସ ରହିଯିବ।
ହଁ ଟିକେ ଟିକେ ସାହାଯ୍ୟ କରିଦେଇଥିଲେ ଆଉ ଆଉ ସବୁ କଣ କରୁ ସ ଆସିଛି ତୁମକୁ?
ହଁ ଆଉ ବାକି ଯାହା ମାନେ ବିରିୟାନୀ ହବା ସବୁ ଆସେ ତାପରେ ମ ମ
ହଁ।
ଫାଷ୍ଟଫୁଡ ଜିନିଷ ବି ସବୁ ଆସେ, ସବୁ ମତେ ସବୁ କହିଲା ବେଳେ ମୁଁ ସବୁ ଶିଖି ସାଇଲେଣିି।
ପିଠା ପିଠା ତ ସବୁ ଆସିଛି?
ହଁ ପିଠା, ମିଠା ମିଠା ବି ଆସେ ଯେମିତି କିି ରସଗୋଲା। ଗୋଲାପଜାମୁ, ଛେନାପୋଡ଼
ମୋ ଲଭ୍ ଏଠି ସବୁ ଶିଖି ଗଲାଣି ଆଉ।
ଦେଖି ଦେଖି ସବୁ ଶିଖି ଯାଇଛି।
ଭଲ ଭଲ।
ଆମ ଗାଁ ଆଡେ ଆସିଲେ ଖାଇବ ଆଉ। ପୁରୀ ତ ପ୍ରାୟ ଟାଇମ ଆସିବ ଆଉ।
ରଥଯାତ୍ରାକୁ ତ ତମେ, ମନ୍ଦିର ଫନ୍ଦିର ଯେମିତି ହେଲେ ବି ଯିବ।
ହଁ ନିହାତି, ମାନେ ଆମ ଆମ ଏରିଆରେ ହଉଛ ନା ମୁଁଇ ନଗଲେ ହବ କି?
ହଁ ସେଇଟା କେମିତି ହବ, ହବନି?
ସେଇଟା ହବନି, ଜଗନ୍ନାଥ ଅଭିମାନ କରିବେ ହେଠୁ।
ହଁ ମନ୍ଦିର ହେକା ଯାଇକି, ବୁଲାବୁଲି କରିକି ଆସିବୁ ଭାରି ଆଉ।
ହଁ ଏବେ ବାକି ଯିବାର ଅଛି, ସେଇ ଯୋଉ କୋଡିଏ ତିରିଶ କିଲୋମିଟର ପରେ ରାମ ମନ୍ଦିରଟେ ଅଛି, ସେଇଟା ପୁରା ଦେଖିଆକୁ ଡିଟୋ ପୁରା ଅଯୋଧ୍ୟା ଭଳିଆ।
ଓ ହୋ ଆମ ନୟାଗଡ଼ରେ ବି ସେମିତି ଗୋଟେ ଅଛି।
ଫତେଗଡ ରାମ ମନ୍ଦିର, ତମ ନୟାଗଡରେ ଅଛି। ହଁ ଶୁଣିଛି, ଦେଖିଛି ବି ରିଲସ ହେକା ତାର ସବୁ।
ସେଇଟା ବି ଭଲ ରାମ ମନ୍ଦିର, ଅଯୋଧ୍ୟା ଭଳିଆ ଦେଖିଆକୁ। ସେଇଟା
ଓ ହୋ ଯାଇଛ କେବେ?
ହଁ ଯାଇଛି ଦି ତିନି ଥର ଯାଇଛି।
ଆଉ ଗୋଟେ ଅଛି ନା କଣ ବୈଷ୍ଣୀଦେବୀ ମନ୍ଦିର ବା?
ହଁ ବୈଷ୍ଣବ ଦେବୀ ମନ୍ଦିର, ସେଇଟା ବି ଯାଇଥିଲି।
କେମିତି କଣ ହେଇଛି, ମାନେ ଜାଗା ଗୁଡା ସବୁ ଭଲ?
ହଁ ବୈଷ୍ଣବ ଦେବୀ ମନ୍ଦିରଟା ଭଲ, ଗୁମ୍ଫା ଭିତରେ ସିଏ ଅଛନ୍ତି ଠାକୁର। ମଝିରେ ଏବେ ଥରେ ସେଠୁ ଚୋରି ହେଇଯାଇଥିଲା ତ।
ହଁ- ହଁ ଏଇଟା କଣ ସତରେ ହେଇଥିଲା ନା? ଏମ୍
ହୁଁ- ହୁଁ ସତରେ ଲାଇଟ୍ ପ କେଇ ଚୋରି ହେଇଯାଇଥିଲା ମଝିରେ, ମଝିରେ କେସ୍ ହେଇଥିଲା ଚୋରି ହେଇଥିଲା।
ହଁ ଏମିତି ମୁଁ ଦେଖିଛି।
ଏବେ ଏବେ ସବୁ ଠି ଠିକଠାକ ହେଇଗଲାଣି। ଚୋର ଧରା ପଇଲାଣି ନା ନାହିଁ ଆଉ ଠିକ୍ ସେ ନାଇଁ, ଏବେ ସବୁ ଠିକଠାକ ହେଇଗଲାଣି।
ଭଲ। ଆଉ କୁଆଡେ ଦର୍ଶନୀୟ ସ୍ଥାନରେ ଯାଇଛ? ସେପଟେ ବା କଣ ଓଡଗାଁ ପଟେ ଅଛି ଆହୁରି ରଘୁନାଥ ମନ୍ଦିର ଦୁ
ହଁ ଓଡଗାଁ ପଟେ ରଘୁନାଥ ମନ୍ଦିର ଅଛି, ଆଉ ବୁଢାବୁଢିଆଣି ଡ୍ୟାମ ଅଛି, ବରକନିଆ ଡ୍ୟାମ ଅଛି।
ହଁ ଦୁତିକେଶ୍ୱର ମନ୍ଦିର ବି ଅଛି।
ହଁ ଭଲ ଭଲ ଜାଗା ସବୁ ଅଛି ନାରେ। ସେଆଡେ ଯାଇଛି ମୁଁ, ବହୁତ ଟାଇମ ଆଡେ ଯାଏ ଡ୍ୟାମ୍ ଆଡେ। ଆଉ ରଘୁନାଥ ମନ୍ଦିର ତ ଯାଇଛି ମୁଁ, ହଁ ସେ ଡ୍ୟାମ ଆଡେ ମୁଁ ଯାଏ। ବୁଲାବୁଲି କରେ, ଭଲ ଜାଗା ଝରଣା ହେକା ସବୁ ଅଛି ନା। ଭଲ ଲାଗେ ଟିକେ ଦେଖିଆକୁ ପ୍ରକୃତିର ଆଉ।
ହଁ ବୁଢାବୁଢ଼ୀ ଡ୍ୟାମଟା କଣ ଭଲ ନା ଠିକ? ମାନେ
ନାଇଁ ନାଇଁ ଭଲ ନା, ଭଲ ଜାଗା। ଡ୍ୟାମ୍ ର ବି ଭଲ ଜାଗା, ଗଛ ସବୁ ଅଛି ଭଲ ଭଲ ଗଛ। ସୁନ୍ଦର ଲାଗିବ ଦେଖିବାକୁ ଆଉ।
ପାର୍କ ଟାଇପିର ହେଇଥିବ ଆଉ।
ହଁ ସେଇ ଟାଇପର ହବ ହେଇଛି ଆଉ।
ଓ ହୋ।
ଆଉ ରାତିରେ କଣ ଖାଇବ?
ରାତିରେ ମାମା ତ ରୋଷେଇ ବସେଇବି ସେ ଯାହା ବନେଇକି ଖାଇବି ଆଉ।
ଓ ହୋ ତମେ ବନେଇବ କାଲି ଆଉ।
ହଁ ହଁ ମୁଁ ବନଉଛି ବେଳେ ବେଳେ ମୋର ଏକ୍ସାମ ଚାଲିଛି ତ ମୁଁ ଆଉ ବନେଇ ପାରୁନି।
ଆଜି ରୋଷେଇ କରିଥିଲ ସକାଳେ ତମେ?
ହଁ ଆଜି କରିଥିଲି ମୁଁ ଅଧେ ଅଧେ ହେଲ୍ପ କରିଥିଲି ଆଉ ଅଧେ ମାମା କରିଥିଲେ ଆଉ।
ଅ ହ।
ଏକ୍ସାମ ଚାଲିଛି ନା ସେଥିପାଇଁ ପଢାପଢି ଟିକେ କରୁଛି ଆଉ। ପୁଣି ସେମିଷ୍ଟର ବ୍ୟାକ ଲାଗି ଗଲା?
ହଁ ପଢ଼ାପଢ଼ି କର ଭଲ ନା।
ହଁ ହଉ ରଖିଦେଉଛି?
ହଁ।